ହାଲୋ।
ହଁ ଏଣ୍ଡି ମୋ କଥା ଶୁଭୁଛି ତ?
ହଁ ସୁବୁଛି ମା।
କଣ କରୁଛନ୍ତି?
ଏଇଠି ଛୁଆଙ୍କୁ ପଢଉଥିଲି ଆଉ କଣ କରିବି।
ଓ ଆଉ ରୋଷେଇବାସ ସଇ ଲାଣି?
ନାଇଁ ଛୁଆ ମୁଁ ଆଜି ରୋଷେଇ କଲିନି ମୁଁ ମାମୁଁ ଘରକୁ ଆସିଲେ ଛୁଆ ମାନେ ଅବିକା ଆସିଲେ। ଆଉ ଏକୁଟିଆ ରହିବିନି ବୋଲି ଛୁଆ ମାନଙ୍କ ଆସିଲେ।
ଓହୋ।
ସେ ତାଙ୍କ ପଢା ଟିକେ ଦେଖୁିଥିଲି ଆଉ।
ଆଚ୍ଛା ମୁଁ କହିଲି ଆଉ କିଏ କଥା ହେଇପାରିବେ ତ?
ହଁ ହଁ କଥ
ଆଛା ଆଜି କୋଉ ବିଷୟରେ ଆଲୋଚନା କରିବା ଆଣ୍ଟି?
ଆଜି?
ଆଜ୍ଞା।
ମଣିଷ ମାନେ ଶରୀର ବିଷୟରେ କିଛି କଥାବାର୍ତ୍ତା ହବା କି? ମଣିଷର ଶରୀର ସ୍ୱାସ୍ଥ୍ୟ। ସ୍ୱାସ୍ଥ୍ୟ କେମତି ଭଲ ରହିବ? କଣ କଲେ ଆମକୁ ଭଲ ରହିବ। ସେ ବିଷୟରେ କଥା ହବା?
ହଁ କହୁନାହାନ୍ତି କୁହନ୍ତୁ।
ପ୍ରତ୍ୟେକ ମଣିଷର ତ ବଞ୍ଚିବା ପାଇଁ ହେଲେ ଖାଦ୍ୟ ଦ୍ଯ ପାନୀୟ ଏଇଟା ନିହାତି ଦରକାର ରେ ବା ସ୍ତ୍ର ବାସଗୃହ ଏଇଟା ଦରକାର ହେଲେ କଣ ହଉଛି ମଣିଷ କଣ କରୁଛି ତାକୁ ମଣିଷ ତ ଦିନକୁ ଦିନ ରୋଗ କ୍ଳାନ୍ତ ହେଇ ପଡୁଛି ନା। କେବଳ ଏ ପରିବେଶ ନେଇକି ନାହିଁ ମଣିଷ ରୋଗକ୍ରାନ୍ତ ହେଇପଡୁଛି ଖାଦ୍ୟ ନେଇକି ନାହିଁ ରୋଗକ୍ରାନ୍ତ ହେଇପଡୁଛି ମଣିଷ ଶରୀରରେ ଯୋଉ ଓ ଦୁଇଶହ ଛଅ ଖଣ୍ଡ ହାଡ଼ ଅଛି।
ଆଜ୍ଞା
ହଁ। ମୋ କଥା ଶୁଭୁଛି ମା?
ହଁ ହଁ ଆଣ୍ଟି ଶୁଣୁଛି କୁହନ୍ତୁ।
ମଣିଷ ଶରୀରରେ ଯୋଉ ଦୁଇଶହ ଛଅ ଖଣ୍ଡ ହାଡ ଅଛି ତା ଦେହରୁ କେତେଟା ଛୋଟ ହାଡ ଅଛି କେତେଟା ବଡ ହାଡ ଅଛି। ସେ ହାଡ ପୁଣି କୋଉ କୋଉ କାମରେ ଲାଗୁଛି ମାନେ ମଣିଷର ଟିକେ ଟିକେ ବି କିଛି ହାଡ ଟିକେ ବି କିଛି ନଷ୍ଟ ହେଲେ ତାମାନେ ତାର ଗୋଡ ହଉ କି ହାତ ହଉ କି ଯେକୌଣସି ଜିନିଷ ହାଡ଼ଟ ନିହାତି ଦରକାର ମଣିଷ ରକ୍ତ ମାଂସରେ ଗଡା ନା।
ଆଜ୍ଞା।
ରକ୍ତ ମାଂସ ହାଡ ନଥିଲେ ମଣିଷ କଣ ମାନେ ଗଡା ହେଇପାରିବ କି। ଗଢା ତ ହେଇପାରିବନି ତାକୁ ମଣିଷକୁ ବଞ୍ଚିବାକୁ ହେଲେ ପ୍ରଥମେ ତାକୁ ଅ ଖାଦ୍ୟ ପାନୀୟ ସହିତ ଅକ୍ସିଜେନ ର ହିଁ ନିହାତି ଦରକାରେ। ମଣିଷ ସୁସ୍ଥ ରହିବାକୁ ହେଲେ ତାକୁ ତାର ନିଜର ଯତ୍ନ ନବାକୁ ପଡିବ।
ଆଜ୍ଞା।
ଯତ୍ନଶୀଳ ଯଦି ନହବ ତାହେଲେ ସେ କଣ କିଛି ଅସୁବିଧା ହବ ନା ତାକୁ କଣ ତାକୁ କଣ ତା ସହିତ ପରିବେଶରେ ଯଉ ମାନ ବି ଥିବେ ତାର ବି ଅସୁବିଧା ହବ। ଅଭିକା ଗୋଟେ ହେଇଚିକି ଏ ଲୋକମାନେ ମାନେ ଏଇ ଯୋଉ ହାଡ଼ ମଣିଷଟା ଦେହରେ ଯୋଉ ହାଡ଼ ଅଛି
ଆଜ୍ଞା।
ଗଣ୍ଠି ସବୁ ଯୋଉ ଅଛି ଗଣ୍ଠି ଆମର ସବୁ ଜଏଣ୍ଟନା
ଆଜ୍ଞା।
କିଛି ଭୁଲ କହୁଚିକି ମା? ସେଯୋଉ ଗଣ୍ଠି ସବୁ ଅଛି ସେ ଗଣ୍ଠିଅଧିକା ସବୁ ଟିକେ ଥଣ୍ଡା ହେଲେ ଇଏ ହଉଚି ଟିକେ ପେନ୍ ହଉଚି ବା ବ ଥା ହଉଚି ଦରଜ ହଉଚି ତାକୁବି ଆମେ କଣ କରିବାକୁ ପଡ଼ିବ ମା?
ଆଜ୍ଞା ଦେଖନ୍ତୁ ମୁଁ କହିବା କଥା ଫାଷ୍ଟ ଦେଖନ୍ତୁ ଆଣ୍ଟି। ମଣିଷ ଶରୀର ଗୋଟେ ହଉଚି ପ୍ରକୃତିର ଗୋଟେ ଅଦ୍ଭୁତ ସୃଷ୍ଟି ଠିକ୍ ଅଛି ଆଜି ଯଦି ଆମେ ଜନ୍ମ ନେଇ କାଲି ନିଶ୍ଚୟ ମରିବା ଠିକ୍ ଅଛି ମଣିଷ ଶରୀର ପଞ୍ଚଭୂତରେ ସୃଷ୍ଟି ଆଉ ଯୋଉଟାକି ମାଟିରେ ମିଶିଯାଏ ଠିକ୍ ଅଛି
ହଁ ହଁ।
ତ ମଣିଷ ଶରୀର ହଉଚି ଗୋଟେ ଜୀବନ୍ତ ଯନ୍ତ୍ର ଯେମିତି ମାନେ ଗୋଟେ ମେସିନ୍ ଯେମିତି ଆମ ବଡିଟା ହଉ ଚି ସେମିତି ଠିକ୍ ଅଛି ତଏତିକି ଖାଲି ଫରକ୍ ସେ କଣ ନାବିଭିନ୍ନ ପ୍ରକାର ଯନ୍ତ୍ର
ମିସିକି ତିଆରି ହୁଏ କେବଳ ଅଙ୍ଗତଙ୍ଗ ହାଡ଼ ହାଡ଼ ମାଂସ ରକ୍ତ ମିସିକି ତିଆରି ହେଇଥାଏ ବୁଝିପାରିଲେନା ଆଣ୍ଟି। ତ ଯୋଉ ଆପଣ କହିଲେ ମଣିଷ ଶରୀରରେ ଯୋଉ ହାଡ଼ ଥାଏ ଠିକ୍ ଅଛି ମଣିଷର ଗୋଟେ ସୁସ୍ଥ ମଣିଷ ବା ପୂର୍ଣ୍ଣାଙ୍ଗ ମଣିଷର ଦୁଇଶହ ଛଅ ଘଣ୍ଟା ହାଡ଼ ଥାଏ ଠିକ୍ ଅଛି ଯାହାକି କଣ କରେନା ଶରୀରକୁ ଆକାର ଆକୃତି ଗଠନ ଇତ୍ୟାଦି ଦେଇଥାଏ। ଠିକ୍ ଅଛି କିନ୍ତୁ ଗୋଟେ ଯେତେବେଳେ ଛୋଟ ଛୁଆଟେ ଜନ୍ମ ହଉଚି ତାର ଦୁଇ ଶହ ଛଅ ଖଣ୍ଡ ହାଡ଼ ନଥାଇ ତାର ତିନିଶହ ବାର ଖଣ୍ଡ ହାଡ଼ ଥାଏ ବୁଝିପାରୁଚନ୍ତି ନା। ସିଏ ଆସ୍ତେ ଆସ୍ତେ ବଡ଼ ହବା ସହିତ ତାହାଡ଼ ଦୁଇଶହ ଛଅଟି ଥାଏ ଆଉ ଗୋଟେ କହିଲେକି କଣ ଶରୀରରେ ଯୋଉ ବଡ଼ ବଡ଼ ହାଡ ଥାଏ ଆମ ଶରୀରର ସବୁଠାରୁ ବଡ଼ ହାଡ଼ ହଉଚି ଜଙ୍ଘ ହାଡ଼ ବୁଝି ପାରୁଚନ୍ତିନା ଆଜ୍ଞା। ସେମିତି ଶରୀରର ସବୁଠାରୁ ଛୋଟ ହାଡ଼ ହଉଚି କାନ ଭିତରେ ଆମର ଗୋଟେ ହାଡ଼ ଅଛି। ସେଇଟା ଠିକ୍ ଅଛି।
ହୁଁ।
ତାପରେ ଆଉ ଗୋଟେ ଜିନିଷ ଆମ ଶରୀରରେ ଏମିତି କିଛି ଅଙ୍ଗ ଅ ଛି ଯୋଉଠି ହାଡ଼ ନାହିଁ ଯେମିତି ହେଲା ନଖ ଜୀଭ ଏଗୁଡ଼ାକରେ ହାଡ଼ ନଥାଏ ବୁଝି ପାରୁଚନ୍ତିନା ତ ଅଁ ଦେଖନ୍ତୁ ମଣିଷ ଯେତେବେଳେ ଯେହେତୁ ଏଗୁରାକ ସେ ମୁଣ୍ଡ ହଉ ହୃଦୟ ହଉ ଫୁସ୍ ଫୁସ୍ ହଉ ସେ ପାକ ସ୍ଥଳୀ ହଉ ସେ ଚର୍ମ ହଉ ଆଖି ହଉ ଏସବୁକୁୁ ନେଇକି ମଣିଷ ତିଆରି ହେଇ ବୁଝିପାରୁଚନ୍ତିନା ତ ଇଏ ହଉଚନ୍ତି ଗୋଟେ ଗୋଟେ ପାର୍ଟ ବା ଅଂଶ। ଗୋଟେ ମେସିନ ର ଇଏ ଗୋଟେ ଗୋଟେ ଅଂସ। ଯେତେବେଳେ ଆମେ କଣ କରୁ ନା ଯେତୁ ଗୋଟେ ମେସିନ ଠିକ ଅଛି ଆପଣଙ୍କ ତୋର ଘରେ ଗୋଟେ ମେସିନ ଅଛି ଗ୍ରାଇଣ୍ଡର ମେସିନ ଅଛି ଗ୍ରାଇଣ୍ଡର କାମ କଣ ଗ୍ରାଇଣ୍ଡର କାମ କଣ ନା ଗା ଇଣ୍ଡିଂ କରିବା ତ ଆମ ଶରୀରରେ ବି ଗ୍ରାଇଣ୍ଡିଙ୍ଗ କରିଲା ଭଳିଆ ଗୋଟେ ଜିନିଷ ଅଛି କଣଟା ନା ପାକସ୍ତଳୀ ଆମେ ଯୋଉ ଖାଇବାଟା ଖାଉଛେ ସିଏ କଣ ସେଇ ଫର୍ମରେ ରଖୁଛି ତାକୁ ଗୋଳି ଗୋଳି ଗୋଳି ପୁରା ଚୁନା କରୁଛେ ଯଦି ଆସ୍ତେ ଆସ୍ତେ ହଁ ଠିକ ସମୟରେ ତାକୁ ଯଦି ଆମେ ତେଲ ମାନେ ଖାଇବା ଭୋକ ସମୟରେ ଖାଇବାନି ତ ଆସ୍ତେ ଆସ୍ତେ କଣ ହବ ନା ଆମ ଶରୀରର ଯୋଉ ଟା ବାହାରୁଛି ଠିକ ଅଛି ତ ସେଟା ଗୋଟେ ଏସିଡ ଟା। ସେ କଣ କରିବ ନା ପେଟ ଭିତରେ ଦେଖିବେ ପ୍ରାୟ କୁହନ୍ତି ପେଟ ଭିତରେ ମୋର ଘା ହେଇଗଲା। କାହିଁକି ନା ଖାଲି ପେଟରେ ନାଲି ଚାହା ପିଇକି ରହିବେ। ସ୍ତ୍ରୀ ଲୋକଙ୍କ କଥା ତ ଯାହା ଦ୍ଵାରା କଣ ହେଲା ନା ପେଟରେ ସେଇଟା ଅନବରତ ଭାବରେ ମାନେ ଟିକେ ଟିକେ ଟିକେ ଟିକେ ପଡେ। ତ ସେଇ ଜିନିଷଟା ପଡି ପଡି ଆମର ଘା ହେଇଯାଏ ନା କଣ ଆମର ପେଟରେ ଘା ହେଇଗଲା ବୁଝିପାରିଲେ ନା ଆଣ୍ଟି? ଦେଖନ୍ତୁ ତାପରେ ଯେମିତି ଆମର ହାର୍ଟ ରହିଲା ଠିକ ଅଛି ଆମ ହାଟ କୋଉଠି ଥାଏ ନା ବାଁ ପଟେ ଥାଏ ଠିକ ଅଛି।
ହଁ ଶରୀରର ବାମ ପଟେରେ।
ତାର କାମ କଣ ନା ବ୍ଲ ଆମର ଯୋଉ ଶରୀରର ରକ୍ତ କୁ ସବୁ ଆଡେ ପହଞ୍ଚେଇବ ଠିକ ଅଛି। ଆମେ ଯେତେବେଳେ ସି କାହା ଭଳିଆ ନା ମାନେ ସ କାହା ଭଳିଆ ସବୁବେଳେ ଧକ ଧକ୍ ହଉଥାଏ ବେଲୁନ ଭଳିଆ ବୁଝି ପାରୁଛନ୍ତି ନା? ତ ବେଲୁନ ଟା ଯେମିତି ଆମ ପମ୍ପିଙ୍ଗ ବଲ ଯେମତି ଆମେ ହାତରେ ଗୋଟେ ଗୋଟେ ବଲ ଧରିକି ଚିପୁଚୁ ସେଟା ବଲ ଥାଏ ବୁଝିପାରୁଛ ନା?
ଆଜ୍ଞା।
ଅ ତା କାମ ହଉଛି କଣ ନା ଯେତେବେଳେ ଆମେ ଛାଡିଦବୁ ଧର ସେଇଟା ଯେତେବେଳେ କାମ କରିବା ବନ୍ଦ ହେଇଯିବ ମଣିଷ ମରିଯିବ ଆଣ୍ଟି। ବୁଝିପାରୁଛ ନା ତ ସିଏ ତା ଦେହରେ ବହୁତ ସୂକ୍ଷ୍ମ ସୂକ୍ଷ୍ମ ନଳୀ ଅଛି। ଯୋଉଟା ଆମେ ଆମର ଯୋଉ ପ୍ରତିଦିନ ଆମେ ଖାଉଛେ ଫାଷ୍ଟ ଫୁଡ ହେ ଲା ଚିକେନ ହେଲା ଅଏଲି ଜିନିଷ ହେଲା ସେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଜମାଟ ହେଇ ବ୍ଲକେଜ କରେ। ମାନେ ସେ ଯୋଉ ବ୍ଲଡ ଟା ଯିବାକୁ ବନ୍ଦ କରିଦିଏ ରାସ୍ତା ଯାହା ଦ୍ଵାରା ଚୋକ୍ ଆସେ। ଯୋଉ କୁହନ୍ତି ନା ତାକୁ ଷ୍ଟ୍ରୋକ ମାରିଲା ସେ ଚୋକ୍ ରେ ମରିଗଲା। ଏଇଟା ଅସୁବିଧା ହୁଏ ବୁଝିପାରୁଛନ୍ତି ନା ତ ଦେଖନ୍ତୁ ଶ ରୀରର ଆମ ଯୋଉ ଶରୀରର ସବୁ ଅଙ୍ଗ ଭରୀକା ଅଛି ଠିକ ଅଛି ଆମ କୌଣସି ନା କୌଣସି ଇଏ ସହିତ ରିଲେଟେଡ ଅଛି। ଯୋଉଟା କି ଆମେ
ନା ପ୍ର ତ୍ୟେକ ପ୍ରତ୍ୟେକ ମାନେ ମଣିଷର ପ୍ରତ୍ୟେକ ଅଂଶ ତାର ମସ୍ତିଷ୍କ ଦିହରେ ଜଏଣ୍ଟ ଅଛି।
ଆଜ୍ଞା।
ଆମକୁ ଯେମିତି ପିମ୍ପୁଡି ଟିକେ କାମୁଡିଲେ ଆମେ ଜାଣଛୁ କେମତି, ମସ୍ତିଷ୍କ ଆଦେଶ ଦଉଛି ଆଖିକୁ ଦେଖ ତୋ ଦେହରେ ପିମ୍ପୁଡି ଲା କାମୁଡି ଚଢିଲା।
ଆଜ୍ଞା।
ସେ ଆଦେଶ ଦଉଛି ଯେ ହାତକୁ। ଦେଖ ତୋ ଦେହରେ ପିମ୍ପୁଟି ଲାଗିଛି ତାକୁ ବାହାର କରିବା ପାଇଁକା, ସେମତି ସବୁ ସବୁ କ୍ଷେତ୍ର କ୍ଷେତ୍ରରେ ହିଁ ମସ୍ତିଷ୍କ ହିଁ ସବୁବେଳେ କାମ କରେ, ଯଦି ମଣିଷର ଶରୀରରେ ସବୁ ସବୁ କାମ ତାର ମାନେ ମସ୍ତିଷ୍କ କାମ କରୁଛି। ତାର ଅଙ୍ଗ ପ୍ରତ୍ୟଙ୍ଗ ମାନଙ୍କୁ ଅର୍ଡର ଦଉଛି ବା ଆଦେଶ ଦଉଛି।
ଆଜ୍ଞା।
ସେ ତାଙ୍କ କାମ କରୁଛନ୍ତି, ସେମିତି ଫୁସଫୁସ ଟାର କାମ ହେଲା କି ତାର ମାନେ ସ୍ପନ୍ଦନ କରିବା, ବା ହାର୍ଟ ବିଟ୍ ଟା ତାର ଯେମିତି ଆମେ ନିଶ୍ୱାସ ପ୍ରଶ୍ୱାସ ଯାହା ନଉଛେ
ଆଜ୍ଞା।
ସାର୍ ଭୁଲ କହିଲିକି?
ନାଇଁ ନାଇଁ ଠିକ ଅଛି କୁହନ୍ତୁ।
ସେ ସେ ହେର୍ଟବିଟ ଟାକୁ ଯେତେ ହେଉଛି, ତାକୁ ପୁଣି ତ ଠିକ ଭାବରେ ନେବାକୁ ହେଲେ ଆମକୁ ଠିକ ପରିବେଶରେ ନିଶ୍ଵାସ ଟା ନବା ଦରକାର।
ଆଜ୍ଞା।
ଆମେ ଯଦି ଆମର ଯୋଉ ଅଭିକାତ ଯୋଉ ପରିବେଶ ପ୍ରଦୂଷଣ ହେଲାଣି ଯେ କୁହାନଯାଏ। କାରଣ ଯୋଉ ଭଳି ବାୟୁ ପ୍ରଦୂଷଣ ଯୋଗୁ ଆମର ତ ନିଶ୍ଵାସ, ପ୍ରଶ୍ଵାସ ନବା ଅସୁବିଧା ହଉଛି ନା।
ଆଜ୍ଞା।
ସେ ସବୁ ପାଇଁ ବି ଆମେ ବି ମାନେ କଣ କିଛି ଇଏ କରିପାରିବା କି?
ଆଜ୍ଞା, ଶୁଣନ୍ତୁ ମୋ କହିବା କଥା ଦେଖନ୍ତୁ, ଆମେ ଜାଣିଛେ ଛୋଟ କ୍ଲାସ ରେ ବି ଆମେ ପଢିଛେ, କି ଆମର ପାଞ୍ଚ ପାଞ୍ଚଟି ଇନ୍ଦ୍ରିୟ ଅଛି। ଠିକ ଅଛି ତ ଯେମିତି ହେଲା ଅ କଣ ଗୋଟେ ଏଇଟା ହଉଛି ଆଖି, ଆଖିରେ ଆମେ କଣ କରୁ ଆଖି ଆମକୁ ଭଗବାନ କାହିଁକି ଦେଇଛନ୍ତି ନା, ଏ ସୁନ୍ଦର ସୃଷ୍ଟିକୁ ମାନେ ଦେଖିବା ପାଇଁ ବା, ଉପଭୋଗ କରିବା ପାଇଁ, ବୁଝିପାରିଲେ ନା ଆଣ୍ଟି?
ଆଜ୍ଞା।
ନାକ ଆମକୁ ଦେଇଛନ୍ତି କଣ? ନା ଭଲ ଭଲ ଖାଇବା ଶୁଙ୍ଘିବା ପାଇଁ, ଭଲ ଜିନିଷ ଶୁଙ୍ଘିବା ପାଇଁ, ଠିକ ଅଛି ପାଟି ଆମକୁ କଣ ପାଇଁ ଦେଇଛନ୍ତି ନା ଖାଦ୍ୟ ଖାଇବା ପାଇଁ ବୁଝିପାରିଲେ ନା? କାନ ଆମକୁ ଦେଇଛନ୍ତି ଯୋଉ ଅ ପ୍ରକୃତିର ଯୋଉ ଝରଣାର ସାଉଣ୍ଡ ହେଲା କିମ୍ବା କୋଇଲି ର ଯୋଉ ରାବ ହେଲା ସେଗୁଡାକ ସବୁ ଶୁଣିବା ପାଇଁ। ଚର୍ମ ଆମକୁ ଦେଇଛନ୍ତି ଖରା ବର୍ଷା ଶୀତ ଏଗୁଡା ସବୁ ସହିବା ପାଇଁ ବୁଝିପାରୁଛନ୍ତି ନା। ଦେଖନ୍ତୁ ସିଏ ଯୋଉ ଭଗବାନ ଆମକୁ ପଞ୍ଚ ହୁଅଯୋଉ ପଞ୍ଚନ୍ଦ୍ରିୟ ଦେଇଛନ୍ତି ଠିକ ଅଛି, ଦେଖନ୍ତୁ ସବୁ ତ ଆପଣଙ୍କ କଥା ମୁଁ କହୁଛି ସବୁ ତ ଦି ଦିଟା ଦେଇଛନ୍ତି। ଠିକ ଅଛି ଦେଖନ୍ତୁ ଆଖି ଦିଟା ଦେଇଛନ୍ତି। ନାକ ଗୋଟେ ହେଲେ ବି ଦିଟା ପୁଡା ଦେଇଛନ୍ତି। ଠିକ ଅଛି ତ ସ୍କିନ ଟା ବହୁତ ବଡ ଅଛି। ତ କାନ ତ ଦିଟା ଦେଇଛନ୍ତି କିନ୍ତୁ ପାଟି ଗୋଟେ କାହିଁକି ଦେଇଛନ୍ତି ମତେ ଆଗ କୁହନ୍ତୁ ଆଣ୍ଟି?
ପାଟି ତ ଗୋଟେ ଗୋଟେ ପାଟି ଦେଇଛନ୍ତି।
ପାଟି ତ ଦିଟା ଦେଇଥାନ୍ତେ ନା?
ସେଇ ତ ପାଟି ଦି ଟା ଦେଲେନି କାହିଁକି ପାଟି ଦି ଟା ଦେଲେ ତ ଆମେ ଅବଶ୍ୟ ଖାଇଦବା ଏମତି ଗୋଟେ ପାଟି ଏ ଆମେ ମାନେ ପ୍ରତ୍ୟେକ ଜିନିଷ ଆମେ ଖାଉଛେ। ଯଦି ମଣିଷର ହଉ କି ଜୀବଜନ୍ତୁର ହଉ କି ଯାର ହଉ ସମସ୍ତଙ୍କର ଗୋଟେ ପାଟି ଅଛି। ସତ କଥା ଏଇଟା କାହିଁକି ହେଇଛି?
କାହିଁକି ନା ଦେଖନ୍ତୁ ଭଗବାନ କହିଛନ୍ତି ଦେଖନ୍ତୁ ମଣିଷ ପାଖରେ ହିତାହିତ ଜ୍ଞାନ ଅଛି। ମଣିଷ ସମାଜରେ ରହୁଛି ଯେହେତୁ ସାମାଜିକ ପ୍ରାଣୀ। ମଣିଷର ଭାବିବା ଚିନ୍ତିିବା ଶକ୍ତି ଅଛି ଭୁଲ ଠିକ ଜାଣିବାର ଚେତନା ଅଛି ତ ଦେଖନ୍ତୁ ସବୁବେଳେ କୁହନ୍ତି, ମାନେ ଭଗବାନ ଏଥିପାଇଁ ଗୋଟେ ପାଟି ଦେଇଛନ୍ତି ଯେ ତମେ ଶୁଣ ଦିପଟୁ। ଦେଖ ଦି ପଟୁ ଠିକ ଅଛି। ନିଶ୍ୱାସ ପ୍ରଶ୍ଵାସ ନେ ହଁ ଗୋଟେ କହିଉଛ ଯୋଉଟା କୁହ ଯୋଉ କହୁଛ ସେଇଟାକୁ ଗୋଟେ ପଟୁ କୁହ ଅଳ୍ପ କଥା କୁହ ଅନ୍ୟର କଥାକୁ ଶୁଣ। ସେଥିପାଇଁ ଆମକୁ ଗୋଟେ ଏ ପାଟି ଦେଇଛନ୍ତି ବୁଝିପାରିଲେ ନା। ତ ଦେଖନ୍ତୁ, ତାପରେ ଆମ ଯୋଉ ଶରୀରର ଆ ଦେଖନ୍ତୁ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ହଉଛି, ଦୁଇ ପ୍ରକାର ଗୋଟେ ହଉଛି ଆଭ୍ୟନ୍ତରୀଣ ଗୋଟେ ହଉଛି ବାହ୍ୟନ୍ତରୀଣ। ଆଜ୍ଞା ଆଭ୍ୟନ୍ତରୀଣ ଯୋଉଟା ଆମ ଶରୀର ଭିତରେ ଯୋଉଟା ଯୋଉଟା ରହୁଛି। ବୁଝି ପାରୁଛନ୍ତି ନା ଯୋଉଟା କି ଆମ ଖାଲି ଆଖି ଠିକ୍ ଦେଖାଯାଉନି। ଠିକ ଅଛି, କିନ୍ତୁ ସିଏ ଯଦି କାମ ନ କରିବ
ହଁ ଆଭ୍ୟନ୍ତରୀଣୀ ଅଙ୍ଗ କାମ ନ କଲେ ତ ଆମେ ନିଶ୍ଚିନ୍ତ ଦୁର୍ବଳ ହେଇଯିବା ବା ରୋଗ ଆକ୍ରାନ୍ତ ହେଇଯିବା।
ଆଜ୍ଞା। ହଁ।
ମୁଁ କହିବା କଥା ଯାହା ଦ୍ଵାରା କଣ ହଉଛି ନା ବିଭିନ୍ନ ପ୍ରକାର ଅସୁବିଧା ହଉଚି। ଆମେ ସିନା ଗୋଟେ ସୁସ୍ଥ ଲୋକ ଗୋଟେ ଦେଖୁଛ ତାର ଓଜନ ଅଛି ଏତିକି ଇଏ ହଉଛି ସେତିକି କିନ୍ତୁ ଭିତର ଫମ୍ପା ଯୋଉ କୁହନ୍ତିନି ମୋଟା ଲୋକ ମାନେ ଅଧିକ ସେ ଡଉଲ ଡାଉଲ କିନ୍ତୁ ସେଇ ପିଲାଙ୍କର ହିଁ ବହୁତ ଅସୁବିଧା ଥାଏ। ସେ ଖାଇବା ହଉ ଅ ଘରେ ତ ଫାଷ୍ଟ ଫୁଡ ଖାଇବେ ତ ରୋଗ ବାହାରିବ ନା ଆଣ୍ଟି। ବାହାର ଖାଇବା ତ ଆମେ ସବୁବେଳେ କଣ କରିବା।
ଖାଇବା ବହୁତ ମାନେ ଏ ଖରାପ ନା ଆମେ କିନ୍ତୁ ବୁଝୁ ନେ ପିଲାମାନେ ତ ଏବେ ବହୁତ ଜିଦ୍ଦି।